ହଁ।
ହ୍ୟାଲୋ।
ହୁଁ। କଣ କ, କଲ କରିଥିଲୁ କହ?
ଏଇତ କଣ, କଣ କରୁଥିଲୁ ଶୋଇଛୁ?
ନା, ଶୋଇବି କୁଆଡେ? ଏମିତିରେ ତ ଖରା ହଉଛି ଯେ ବାହାରି ହଉନି, ପାଗ ଭାରି ଥଣ୍ଡା ଲାଗୁଛି ସେଠି ତ ବାହାରେ ବସିଥିଲି, ଆଉ ଭଲ ଲାଗୁଛି। ଏଇଠି ଏମିତି ବୁଲୁଥିଲି। ଆଉ ତୁ କଣ ଶୋଇଛୁ କି?
ହଁ-ଅ-ଅ।
ହଁ, ହଁ, ନିଦ ପ୍ରବଳ ବୋଧେ ତତେ?
ହଁ, ସେଇଆ ତ, ଆଉ କଣ କରିବା ଆଉ।
ନାଇଁ, ତମର ବୋଧେ ଏସି ଅଛି, ଆଉ ସେଇ ଯୋଗୁ ଶୋଇପଡୁଛୁ ଆଉ।
ନାଇଁ, ଲୋ ଏସି ନାହିଁ। ଏଇ କୁଲର ଆଗରେ। ତ ସେମତି ଆଜି ଟିକେ ଥଣ୍ଡା ଲାଗୁଛି ମତେ, ନା ତତେ ଗରମ ଲାଗୁଛି?
ନା, ଗରମ ତ ହଉଛି, ବର୍ଷା ହେଲେ ଟିକେ ସିନା ହୁଅନ୍ତା, ଭଲ ଲାଗନ୍ତା। ବର୍ଷା ହଉନି କି, କିଛି ନାଇଁ, କଣ କରିବା କହୁନୁ? ବର୍ଷା ହେଇଗଲେ ଟିକେ ଥଣ୍ଡା ଲାଗନ୍ତା। ମାଇଣ୍ଡ ଫ୍ରି ରୁହନ୍ତା। ଖରା ତ ହଉଛି। କାଲି ଦେଖୁନୁ, କେତେ ଜୋରରେ ବର୍ଷା ଉଠେଇ ନଥିଲା।
ହଁ, ବା।
ବର୍ଷା ଦେଖୁନୁ ମୁଳୁରୁ ହେଲାନି, ଆମ ଭା ମୁଁ ଭାବିଥିଲି ବର୍ଷା ହୁଅନ୍ତା। ବର୍ଷା ହେଲାନି, ତୁ ବୋଧେ କାଲି ବୁଲିବା ପାଇଁ ଯାଇଥିଲୁ ନା କଣ, ଆମ-ଅ ମାନେ ଆମ ଗାଁ ଆଡେ?
ହଁ, ବା ଯାଇଥିଲି। ଦେଖିଲି, କିନ୍ତୁ ତତେ ପାଇଲିନି। ମୁଁ ଆଁ, ଆଉ ଗୋଟେ ସାଙ୍ଗ ସହିତ କା କରିଦେଇକି ପଳେଇଆସିଲି ଆଉ ଗୋଟେ ସାନ ବୋଉ ମାନେ ଗୋଟେ ଭଉଣୀଟେ ମାନେ ସାନ ଆମ ବ୍ୟାଚରୁ ତା ସହିତ ବି ଦେଖା ହେଲା। ଏନ୍ତି କଥା ହେଲୁ ଜୋର ତ ମେଘ ପୁରା ପବନ ଏତେ ଜୋର ଦଉଥିଲା ଯେ ଯଦି ଗୋଟେ ଜାଗାକୁ ଧରିକି ନ ଠିଆ ହବୁ ସେ ଉଡେଇ ନବ ଏମତି ବୋଧେ ମୁଁ ଭାବିଲି ମେଘ ଫେଘ ଜୋରେ ହବ ବୋଧେ ହେଲେ
ହଁ ବା ହେଲା ଦେଖିଲା ବେଳୁକୁ ବର୍ଷା ହେଲାନି ଆମ ଆଡେ ବି ବୋହୁ ଜୋର ଉଠେଇଥିଲା। ମାନେ ବୋହୁ ଜୋର ଉଠେଇକି ମାନେ ଭାରି ଇଏ ଲାଗୁଥୁଲା ସେଇ ଯୋଗୁ ନିଦ ହଉନି କାଲି ରା ତିରେ କିନ୍ତୁ ଭଲ ନିଦ ହେଇଥିଲା। ବଟ୍ ଉଁ ଯାହା ହେଲେ ବି ଟିକିଏ ପବନ ହଉଥିଲା ଥଣ୍ଡା ଲାଗୁଥିଲା ନା ଫ୍ୟାନ୍ ଲଗେଇଲେ ଥଣ୍ଡା ଲାଗିବନି କି? ସେଇ ରାତିରେ ମୁଁ ବି କାଲି ଜଲ୍ଦି ଶୋଇପଡିଥିଲି ଭଲ ବି ଲାଗୁ ଥିଲା ଆଉ ଦିନରେ ତ ମାନେ ଆମ ଘ ଘରେ ବି ପଶି ହଉନି।
ମୁଁ ବି ସେ କାଲି ଜଲ୍ଦି ସବୁଦିନ ଅପେକ୍ଷା କାଲି ମୁଁ ଜଲ୍ଦି ମାନେ ଦଶଟା ପନ୍ଦର କୋଡିରେ ମୁଁ ଶୋଇପଡିଚି ଏତେ ଜୋର ନିଦ ହେଲା ମତେ ଯେ ଥଣ୍ଡା ଲାଗୁଚି ନା ଖାଇ ଦେଇକି ପାଣି ପିଇକି ଶୋଇପଡିବ ପୁରା ନିଦ ଆଉ କଁ।
ଟା ହେଇଗଲା। ମତେ ବି ତ କାଲି ସେମିତି ମାନେ ଖାଇଲି ଯେମିତି ମାନେ ଶୋଇପଇଲି ସାଙ୍ଗେ ସାଙ୍ଗେ କି କଣ କେମିତି ମାନେ ସାଙ୍ଗେ ସାଙ୍ଗେ ନିଦ ହେଇଗଲା।
କଣ ଖାଉଚୁ ପଖାଳ ନା ଗରମ ନା ରୁଟି ରାତିରେ?
ମୋର ରାତିରେ ପଖାଳ।
ପଖାଳ ତ ଖାଇବ ଏକାଥେରେ ନିଦ ପଡିଥିବ ଆଉ କଣ।
ହଁ ସବେଳେ ପଖାଳ ଖାଇଲେ ହିଁ ଭଲ ଦେହ ପାଇଁ ନା।
ହଁ କାରଣ ଦେଖୁନୁ ଏ ଯୋଉ ଗରମ ଫରମରେ ଗ୍ୟାସ୍ ଫ୍ୟାସକୁ ବି ଆକ୍ଚୁଏଲି ସବୁବେଳେ ସେଇ ପଖାଳ ତୋରାଣିଟା ହିଁ ମେନେ ମାନେ ଖାଇଆକୁ କହିବାକୁ ଗଲେ। ସେଇଟା ଟିକେ ପିଇବ ଦେହଟା ପୁରା ସୁସ୍ତ ଆଜିକାଲି ଯୋଉ ବାହାର ଜିନଷ ଯୋଉ ଖାଇକି ଯୋଉ ଦେହ ଖରାପ ହଉଛି।
ହୁଁ ଆଉ ତୁ ମାନେ କଣ ରୋ ମୁଁ ଏଇ କରଥିଲି ସୋୟାବିିନ୍ ତରକାରୀ କରଥିଲି। ଆଉ ଭଜା ଭାଜିଥିଲି ଗରମ ଭାତ ହେଇଥିଲା ଆଉ କଣ। ସେଇଆ ଏମତି ହେଇଥିଲା ଆଉ କିଛି ହେଇନି।
ଅଁ
ଆଉ ତୁ କଣ ରୋଷେଇ ଶିକିଚୁ?
ମୁଁ ଶିକିଚି ତ ସବୁ ଶିକିଚି ଆଉ କହିଆକୁ ଗଲେ ସବୁ ଶିକିଚି କହିଆକୁ ଗଲେ ସବୁ ଶିକିନି। ମାନେ କଁ କହିଲୁ ମାନେ ଟାଇମ୍ ହେଲେ କରେ ନହେଲେ ଟାଇମ୍ ନହେଲେ ମନ ମୋଟିଆ ଯୋଉ କୁହନ୍ତିନି ଇଚ୍ଛା ହେଲେ କରିବି ଇଚ୍ଛା ହେନେ କରିବିନି କିନ୍ତୁ କରେ ହଁ ଶିକିଚି ତୁ ଶିକିନୁ କି?
ନା କେମତି କରନ୍ତି କହୁନୁ ଟିକେ ମୁଁ କରିବି।
ଦେଖେ ତୁ ଯଦି ଛେନା କିଣିକି ଆଣିବୁ ମାନେ ଯୋଉ ତିଆରି ଛେନା ଯଦି ଆଣିବୁ ତ ତାକୁ ତା ବି ଇଏରେ ବେସନ ଫେସନ ପକେଇକି ମାନେ ବେସନ ପକେଇକି ତାକୁ କି ବେସନ ପକାନ୍ତିନି ମଇଦା ଯୋଉ ପ କାନ୍ତି ସେଟା ପକେଇକି ଟିକେ ସମୟ ରଖିକି ଯୋଉ ଗୋଳେଇକି ପୁରା ଚକଡିକି ପୁରା ହାତରେ ପୁରା ଚ କଡିକି ଯୋଉ କରନ୍ତି ସେଇଟା ଟିକେ ପେସ୍ ମାନେ ପ୍ରେସର ପଡିବ ଟିକେ ଟାଇମ୍ ଅଧିକ ଲାଗିବ ଟାଇପ୍ ଟେକିଂ କିନ୍ତୁ ଯଦି କିଣିକି ଆଣିବ ହାରି ପନିର୍ ସେଇଟାକୁ ପିସ୍ ପିସ୍ କରିକି କାଟିଦବୁ। ତାକୁ ଗରମ ପାଣି କରିଥିବୁ ସେ ଗରମ ପାଣିରେ ତାକୁ ଆଗେ ଛାଣି ନବୁ। ଛାଣି ନବୁ କାହିଁ ନା ସେଟା ଟିକେ ସଫ୍ଟ ହେଇଯିବ ତାପରେ ତା କୁ ତେଲରେ ମାନେ ସେଟା ପୁରା ଓଦାଟା ଶୁକି ମାନେ ଶୁକି ସାରିବ ପୁରା ଯେ ସେଟାକୁ ତେଲରେ ଗୋଟେ ଗୋଟେ ଛାଣିବୁ। ଛାଣି ସାଇଲା ପରେ ଫୁଣି ଥରେ ଆଉ ଥେରେ ତାକୁ ପାଣିରେ ପକେଇବୁ ମାନେ ହେଟା ଟିକେ ଫୁଲିବ। ଆଉ ସଫ୍ଟ ବି ହବ ସଇଲା ପରେ ସେଇ କାମ ସଇଲା ପରେ ମଗଜ ଆଉ- ପିଆଜ ରସୁଣ ଏଇଟା ସବୁ ଟିକେ ଭାଜି ଦବୁ, ନର୍ମାଲ ଭାଜି ଦବୁ, ତେଲରେ ଭାଜି ଦବୁ। ଭାଜି ସାଇ ସାରିଲା ପରେ ଟିକେ ଭାଜିହେଇ ସାରିଲା ଲଙ୍କାଗୁଣ୍ଡ ଆଉ ଏଇଟା ସବୁ ଲଙ୍କା ଗୁଣ୍ଡନୁ, ଲଙ୍କା କ, ଯୋଉ ଶୁଖିଲା ଲଙ୍କା ସେଇଟା ଟିକେ ଭାଜି ଦେଇସିବୁ, ସେଟା କଣ କରିବୁ ନା ତାକୁ, ତାକୁ ଗ୍ରାଇଣ୍ଡିଙ୍ଗ୍ କରିଦଵୁ ଆଉ ଗ୍ରାଇଣ୍ଡିଙ୍ଗ୍ କରିସାରା ପରେ ସେଟା ରହିବ। ଏପଟରେ ତୁ ଫୁଟେଇ ଦେଇଥିବୁ, ମାନେ ଜିରା କି ସୋରିଷ ଫୁଟେଇବୁ, ସୋରିଷ ଫୁଟେଇ ଦବୁ, ଭଲ ବାସିବ। କି ଜିରା, ଜିରା, ଜିରାଟା ଆସିିଥିବ ଯେ ବେଶୀ ଭଲ ବାସିବ। ତାପରେ ପକେଇବୁ, ଏଇଟା ଯୋଉଟା କରିଥିବ, ଏ ମସଲା ଟା ଭଲ ସେ ପକେଇକି ତାକୁ ପୁରା କଶିବୁ, ଯୋଉ ପର୍ଯ୍ୟନ୍ତ ତା ଗନ୍ଧ ଯାଇନି, ପିଆଜ, ରସୁଣ ଏ ଗନ୍ଧ ଟା ଯିବ, ନଯି ଗଲା ତ ଭଲ ଲାଗିବନି ନା, ସେଇଟା ପୁରା ପକେଇକି କରିବୁ, ତାପରେ ସେଥିରେ ଲଙ୍କାଗୁଣ୍ଡ ଯୋଉ ତୁ ସ୍ଵାଦ ଯେମିତି ଲଙ୍କା ପକେଇବୁ, ଲୁଣ ପକେଇବୁ, ଦେଖିକି ପାଣି ଯେତିକି ଦବୁ। ତାପରେ ଗରମ ମସଲା, ପନିର ମସଲା ପକେଇବୁ, ତାପରେ ପନିର ପକେଇବୁ। ତାପରେ ସେପଟେ କିସମିଶ, କାଜୁ ଆଉ ମଟର ଛୁଇଁ, ଏଇଟା ସବୁ ତେଲରେ ଭାଜିକି ରଖିଥିବୁ, ତାପରେ ସେଟାକୁ ପକେଇବୁ। ତାପରେ ଏପଟେ ପନିର କୁ ପକେଇ ଦେଇଥିବୁ, ସେଇଟା ହେଇଯିବ, ଫୁଟ ଆସିଲେ ଯାହାହେଲେ ଦଶ ପନ୍ଦର ମିନିଟ୍ ଫୁଟରେ ଦେବାକୁ ପଡିବ। ପୁରା ପନ୍ଦର ମିନିଟ୍ ହେଇସାରିଲା ପରେ ଦେଖିଵୁ, ଏଇଟା ହେଇଯାଉଛି ପୁରା, ମାନେ ବାସ୍ନା ଟା ହେଲା ମାନେ ଜାଣିବୁ ଯେ ହେଲା। ତାପରେ ହେଟା ହେଲା ତ ପନିର ଖାଇବୁ ଆଉ। ପନିର ଟା ଭଲ ଲାଗି, ସେଇ ଏଇ ଟେଷ୍ଟ ଟା ଭଲ ଲାଗିବ। ନର୍ମାଲ ତ ପନିର ବି ସେମିତି, ଖାଲି ମସଲା ନ ଦେଇକି, ବିନା ମସଲା ପତରେ ପିଆଜ, ରସୁଣ ଫୁଟେଇ କି ବି କରିଦଉଛନ୍ତି। ପନିର ଯଦି ଖାଉଛୁ, ଟିକେ ଭଲରେ ଖାଇବୁ ନା। କାରଣ ଆମେ ସାଧା ଲୋକ, ଆମେ ତ ଆଉ ଆଇଁଷ-ଫାଇଁଷ ଖାଉନେ ନା।
ସେଇ, ସେଇ ଯୋଗୁ ତ ପଚାରିଲି ଆଉ। ମୁଁ ଆଜି କରିବାର ଥିଲା ତ ରାତିରେ, ସେଥି ଯୋଗୁ ଏବେ ଫାଙ୍କା ଥିଲି ତ, ତାପରେ ବି ତୁ ଫୋନ୍ କଲୁ। ମୁଁ ବି ନହେଲେ ଫୋନ୍ କରିଥାନ୍ତି, ତୋତେ ପଚାରିବା ପାଇଁ। ମତେ କଣ କହିଲ, ସବୁ ଆସେ ଯେ ମାନେ ପନିରଟା, ମୁଁ କହିଲି, ମୋବାଇଲରେ ଦେଖିବା ଅପେକ୍ଷା ମୋ ସାଙ୍ଗ ଶିଖିଥିବ। ଆଉ ତାକୁ ଦେଖିଆ ଫୋନ୍‌ କରିବି। ଦେଖିଲାଳୁ ତୁ ଫୋନ୍‌ କଲୁ, ମୁଁ ତ ଏମିତି ଫୋନ୍‌ ଧରିଥିଲି ବି ତତେ କଲ୍ କରିବା ପାଇଁ ହେଲା। ତାପରେ ଫୋନ କଲୁ, ତାପରେ ଏମିତି ତତେ ପଚାରିଲି କି କେମିତି ହୁଏ, ତୁ ତ କହିଲୁ। ତାପରେ ଯଦି ବିି ମୁଁ କରିବି, ହେଲା, ଯୋଉଟା କି ଯଦି ମନେ ନ ପଇଲା, ତତେ ମୁଁ ଫୋନ୍‌ କରିବି ଆଉଥରେ, ହେଲା, ପଚାରିବି।
ହଉ, ତୁ କଣ ଶିଖିଛୁ? ମାନେ ପିଠା ପଣା, ରୋଷେଇ ବାସ ନା କଣ?
ହୁଁ, ଶିଖିଛିି। ଚକୁଳି ପିଠା ଶିଖିଛି, ଆଉ ସୁଜି କାକରା ବି ଶିଖିଛି ଯେ, ହେଲେ ମାନେ ଏତେ ଶିଖିନି ଆଉ। ଆଉ ଚକୁଳି ପିଠା କିନ୍ତୁ ମୁଁ ଶିଖିଛି, ମାନେ, ମାନେ ବହୁତ ପତଳାରେ ମୋତେ ଭଲ ଲାଗେ, ମାନେ ମୁଁ ବି ଯଦି କରିବି ବି, ଆମ ଘର ଲୋକ ବି କହିବେ କି ନା, ତୋ ଚକୁଳି ପିଠାଟା ବହୁତ ଭଲ ଲାଗୁଛି, ଟେଷ୍ଟ ଲାଗୁଛି। ଜଣେ ଭା ହୁଁ, ବହୁତ ପତଳା। ମୋର ମତେ ବି ପତଳା ମାନେ ଖାଇବା ପାଇଁ ବି ଭଲ ଲାଗେ। ମାନେ, ଆଉ ଯିଏ କରିଵେ, ମୁଁ କିନ୍ତୁ ଖାଇବିନି। ମତେ ଏତେ ବି ପିଠା ଭଲ ଲାଗେନି। ମତେ ସୁଜି କା ଭଲ ଲାଗେନି, ମଣ୍ଡା ପିଠା କିନ୍ତୁ ଭଲ ଲାଗେ। ଆଉ କି ପିଠା? ଆଉ ମତେ କିଛି ପିଠା ଭଲ ଲାଗେନି, କେବଳ ଯଦି ମୁଁ ଖାଏ ଚକୁଳି ପିଠା ଖାଏ, ନହେଲେ ହଉଛି ମଣ୍ଡା ପିଠା। ମୁଁ ଆଉ ନହେଲେ କିଛି ପିଠା ବି ଖାଏନି। ମତେ ଭଲ ଲାଗେନି।
ଆରିସା।
ନାଁ। ଆରିସା ନା, ମୁଁ ଏତେ ଖାଏନି। ଯଦି ବିି କଉଟା ଟିକେ ଯଦି ଭଲ ଲାଗୁଥିବ, ତ ଖାଏ, ନହେଲେ ଖାଏନି। ମୁଁ କିଛି କିଛି ପିଠା ବା କଉଛି ପିଠା ନାହିଁ କି ମିଠା ନାହିଁ ମୁଁ ଏମିତି ଖାଏନି, ମତେ ସେ ସବୁ ଭଲ ଲାଗେନି।
ତାହାଲେ ଚଟପଟ ଜିନିଷ ରାଗ ଜିନିଷ ଖାଉଥିବୁ ତାହେଲେ ବେଶୀ ତାହେଲେ?
ରାଗ ଜିନିଷ ବୋଲିକି ଏତେ ବି କିଛି ନୁହେଁ ବାସ୍ ଖାଲି ଏମିତି କିଛି ମାନେ ଭାତ ବି ମୁଁ ଏତେ ଠିକ ରେ ବି ଘରେ ଖାଏନି, ଯେ ମାନେ ଆମ ଘର ମତେ ମୋ ବୋଉ ମାନେ ଚିଡିମିଡ଼ି ହୁଏ, କି କଣ ପାଇଁ ଖାଉନୁ ଇଏ ସେ। ମାନେ ଶୋଧନ୍ତି, ଏମିତି ସବୁ ଚାଲିଛି। ହେଲେ ଏତେ ମୁଁ ଖାଏନି ଆଉ।
ହଁ। ଆଉ?
ଆଉ ମାନେ ତମ ଆଡେ ଖରା କେମିତି ହଉଛି?
ଖରା ବୋପା ମା କହନି କେତେ ଜୋରେ ହଉଛି କଣ କରିବା କହିଲୁ? ମାନେ ହଁ ଗୋଟେ ଭାବୁଛୁ, ହଁ ଏଇଥରକ ଭାବିଥିଲୁ ଏସିି ଆଣିବୁ ବୋଲି ଲଗେଇଦବୁ। ଏସି
ଏସିି ବି ଲଗେଇଲେ ମାନେ ପଇସା ବିଲ୍ ଦବା ପାଇଁ ପଡିବ ନା, ସେଇଟା ହଉଛି ଆମ ପାଇଁ ବି ହୁଏ ନା। ଆଉ ଘରେ ସମସ୍ତେ କଣ ଖାଇଥିଲେ ତୁ ଆଜି ରୋଷେଇ କରିଥିଲୁ? ନା କିଏ ତ ମାମା? ହ୍ୟାଲୋ? ହ୍ୟାଲୋ? ସାଙ୍ଗ କୁଆଡେ ଗଲୁ? ହ୍ୟାଲୋ?